ଓ ଜୟ ଜଗନ୍ନାତ୍।
କଂ କର୍ଚନ୍ତି।
ପଛିଚି।
ଆଉ କଂ ଖାଇଚନ୍ତି।
ପଖାଳ ହାତ ଆଉ ଆଳୁ ଭଜା। ଆଉ ବଇଲର ଆମର ବିଧବା କୁକୁଡ଼ା।
ହଁ ହୋ।
ଆଉ
ଆଉ କଂ ଖବର କୁହନ୍ତୁ।
ଭଲ ଖବର ସବୁ।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
ଆଉ ତମ ଆପଣଙ୍କ ଗାଁରେ କଣ କଣ ମନ୍ଦିର ଅଛି?
ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ପାର୍ବତୀ ମନ୍ଦିର ଆଉ ହନୁମାନ ମନ୍ଦିର ତାରିଣୀ ମନ୍ଦିର ଆଉ ଆମର ହଁ ଗାଁ ତ ଚାରିପଟେ ମନ୍ଦିର ଅଛି। ହ୍ୟାଲୋ? ।
ଆଉ କଣ ଭାଇ କୁହନ୍ତୁ।
ଆଉ ଆପଣ କଣ ଖାଇଥିଲେ?
ମୁଁ ଏ ଦିଟା ବରା ଖାଇଛି ଆଉ ଚଟଣି ଲଗେଇକି ଆଉ।
ହୁଁ ହୁଁ। ଆଉ ଖରା ବେଳେ କଣ ଖାଇଥିଲେ?
ଖରା ଆଳୁ ଗରମ ଭାତ ଘିଅ ପକେଇକି ଆଉ ହରଡ଼ ଡାଲି
ହଁ।
ଆଉ କୋବି ଛଣା ଗୋଟେ ଦହେଇଥିଲା ଆଉ।
ହୁଁ ହୁଁ, ହରଡ଼ ଡାଲି କଣ କୁକରରେ ବନେଇଥିଲେ ନା ଡିିଶ୍ ରେ?
ନାଇଁ ନାଇଁ ହର ଡାଲି ବନିଥିଲା କଡେଇ ରେ।
କଡେଇରେ ଅ ହୂ କଡେଇରେ ।
ନାଇଁ ଆମର ଆମର ହେଲା ହାଇବ୍ରିଡ ଟା ତ ଜଲଦି ସିଝି ଯିବ।
ହୁଁ ହୁଁ।
ଦେଶୀ ହେଲେ ସିନା ଲେଟ୍ ହବ ହାଇବ୍ରିଡ ରେ କଣ ଲେଟ୍ ହବ କି?
ହୁଁ ହୁଁ।
ହୁଁ।
ଆଉ ଆପଣ ଗାଁରେ କଣ ଅଛି ଭଲ ଭଲ ଜାଗା ବୁଲିବାକୁ?
ଆମର ଅଛି ମନ୍ଦିର ଅଛି, ପାର୍କ ଅଛି ତାପରେ ସୁଇମିଂ ପୁଲ ଅଛି ଏ ସବୁ ଜିନିଷ ଆଭେଲେବୁଲ ମାନେ ଅଛି ଆଉ। ଆପଣଙ୍କ ଆଡେ କଣ ଅଛି?
। ଆମ ଗାଁରେ ଆଗ
ହୁଁ ହଁ।
ଆଉ ଗାଁ ର ପଛ ପଟେ ଯାଇକି ଆମର ଟ୍ରେନ ଲାଇନ ଗାଁ ର ଗୋଟେ ପଟ ସାଇଡଟି ଅଛି। ଆମର ନାଳ ଯାଇଛି ମାନେ କଣ କହିଲେ ଜୁର ଭଳିଆ ଗୋଟେ ଯାଇଛି। ଆଉ ଗୋଟେ ସାଇଡ ପଟେ ଅଛି ଆମର ଜଙ୍ଗଲ।
ହୁଁ।
ଆଉ
ଆଉ
ଆ ଆପଣଙ୍କର କେମିତି କଣ କୁହନ୍ତୁ ଖବର ଭଲ ସବୁ?
ଖବର ତ ଯ ଭଲ। ଆପଣଙ୍କ ଦେହ ସବୁ ଭଲ ଅଛି?
ହୁଁ ଭଲ ଅଛି।
ଆଉ ସନ୍ଧ୍ୟାବେଳେ କଣ ଖାଇଥିଲେ?
ସନ୍ଧ୍ୟାରେ ଖାଇଥିଲି କଣା ବରା।
ହୁଁ, ଏ ବିପିନ ଦୋକାନରୁୁ?
ନାଇଁ ସଞ୍ଜୀବ୍।
ହୁଁ ହୁଁ। ଆଉ
ଆଉ ଆପଣଙ୍କର ଆଡେ ବର୍ଷା ହେଇଥିଲା କି ନାଇଁ ଆଜି?
ହଁ ହାଲୁକା।
ହୁଁ ହୁଁ।
ଆପଣଙ୍କ ଆଡେ ହାଲୁକା ନା ଜୋର?
ଆମ ଆଡେ ଜୋରେ ହେଇଥିଲା।
ଉଁ ହୁଁ ହୁଁ।
ଜୋରେ ବର୍ଷା ହେଇଥିଲା ଏବେ ତ ଖରା ହେଇଥିଲା ଟିକେ ମାନେ ବର୍ଷା ସାରିଲା ପରେ ଖରା ଟିକେ ହେଇକି ଏଇନା ହଁ ସନ୍ଧ୍ୟା ହେଲା। ଆଉ
ଆପଣ କେବେ ମନ୍ଦିର ଫନ୍ଦିର ବୁଲି ଯାଇଚନ୍ତି ନା ନାଇଁ?
ହୁଁ ମନ୍ଦିର ବୁଲିଯାଏ ମୁଁ ଆସିଥିଲି ଗାଁକୁ ଯେବେ। ମୁଁ ଯାଇଥିଲି ବୁଲି କପିଳାସ।
ହୁଁ ହୁଁ।
ଆମର କପିଳାସ ଟିକେ ପାଖ ହବ ଗାଁରୁ।
ହୁଁ ହୁଁ।
କପିଳାସ ଯାଇଥିଲି ଆଉ ମୁଁ ପୁରୀ ଯିବାର ଅଛି ଇଚ୍ଛା ଯେ ପୁରୀ ଏବେ ଯାଇନି ଯିବା ରଥଯାତ୍ରା ଆସୁଚି। ଆଉ ଆପଣ କେବେ ମନ୍ଦିର ଫନ୍ଦିର ଯାଇଥିଲେ?
କଣ କହିଲେ?
ମନ୍ଦିର ଆପଣ କେବେ ଯାଇଥିଲେ?
ହୁଁ।
କେବେ ଯାଇଥିଲେ ମନ୍ଦିର?
ହ ଆଉ ଭୋଜି ଭାତ କୁ ଏବେ କରିବା ନା ନାହିଁ?
ଭୋଜି ଗଲେ ଆପଣଙ୍କ ଗାଁ ଆଡେ କେବେ କରିବା? ଭାତଟେ ହବ। ଆଉ ଚିକେନେ କଷାଟେ ହବ ଆଉ ଆମର ଥଣ୍ଡା ଫଣ୍ଡା ମଗେଇକି ଆଣିକି ପିଇକିନା ଆମେ ଟିକେ ଏଞ୍ଜୟ୍ କରିବା।
ଆପଣ ଭଗବାନଙ୍କ ବିଷୟରେ କଣ ଜାଣିଚନ୍ତି?
ଜାଣିଚି ଅଳ୍ପ ବହୁତୁ କିଛି ବେଶୀ ଜାଣିନି ବିଶେଷ କରି। ଯେତିକି ବି ଜାଣିିଚି କମ୍ ଜାଣିଚି।
ହୁଁ ହୁଁ, କଣ ଜାଣିଚନ୍ତି ଟିକେ ଆମ ଆମକୁ କହିବେ?
ଭଗବାନ ଶ୍ରୀ ଜଗନ୍ନାଥଙ୍କର ଏବେ ତ ଆସୁଚି ରଥଯାତ୍ରା।
ହୁଁ ହୁଁ।
ଆଉ ତାଙ୍କର ଏବେ ସ୍ଥାନ ପୂର୍ଣ୍ଣିମା ଏବେ କେତେ ତାରିଖ ମୁଁ ଟିକେ ଜାଣିନି। ସ୍ଥାନପୂର୍ଣ୍ଣିମା ଏବେ ତାଙ୍କର ତାପରେ ହଉଚି ରଥଯାତ୍ରା ହବ ଷୋଳ ତାରିଖ।
ହୁଁ ହୁଁ। ଆଉ କଣ କୁହନ୍ତୁ?
ଆଉ ଆପଣଙ୍କର ଫେବରାଇଟ୍ କଲର କଣ? ପସନ୍ଦ୍। ଆପଣଙ୍କର ପସନ୍ଦ୍ କଲର କଣ?
ସାତରଙ୍ଗୀ।
ସାତ ରଙ୍ଗୀ ମାନେ କଣ ସାତ ପ୍ରକାର?
ହଁ, ମିଶିକି ଥିବ ଯୋଉଟା।
ହୁଁ ହୁଁ।
ମାନେ ସାତ ରଙ୍ଗୀ ଯେ, ଯାହା ହେଲେ ଗୋଟେ ସେଥେରେ ଗୋଟେ, ଗୋଟେ ବି କଲର ଗୋଟେ ନାହିଁ ମୋର ଏଇ ଫେବରାଇଟ୍ କଲର, ଧଳା କି, କଳା କି, ନାଲି?
ନେଳି।
ହୁଁ ହୁଁ।
ଆପଣଙ୍କର?
ମୋର ନାଲି।
ହଁ ହୋ।
ତମର ନାଲି କଲର୍ ପସନ୍ଦ। ଆଉ
ହୁଁ ହୁଁ।
ଖାଇବା କଣ ପସନ୍ଦ ଆପଣଙ୍କର?
ଆଉ କଣ ଖାଇଚନ୍ତି ସନ୍ଧ୍ୟାବେେଳୁ?
ସନ୍ଧ୍ୟା ବେଳ ସିଇ କହିଲି ପରା କଣା ବରା ଖାଇଥିଲି ଇ।
ବରା ଖାଇଚନ୍ତି?
ହୁଁ।
ଆଉ ଗୁଗୁନି?
ନା ନା, ଗରମ ଗରମ ଖାଲି ଶୁଖା ବରା ଖାଇଥିଲି।
ହୁଁ ହୁଁ।
ଶୁଖା ବରା ସାଙ୍ଗରେ ପିଆଜ ଫାଳକୁ କଞ୍ଚା ଲଙ୍କା
ହୁଁ
ବିଟ ଲୁଣ ଟିକେ ତାକୁ ଦଳିକି ଯେଉଁ ଟେଷ୍ଟ୍ ଲାଗିବ
ହୁଁ।
ଘୁଗୁନି ସାଙ୍ଗରେ ସକାଳୁ ଖାଣିଲେ ଭଲ ଲାଗେ। ସନ୍ଧ୍ୟାରେ ଖାଲି ଏଇ ଯୋଉ ଥଣ୍ଡା ପାଗକୁ, ବର୍ଷା ଛାଡିଛି ନା?
ହୁଁ
ଥଣ୍ଡା ପାଗକୁ ଗରମ ଗରମ ବରା ଟିକେ, ଭଲ ଲାଗିଲା।
ହଁ ହଁ।
ଆଉ ଆପଣ ଏବେ କଣ କରୁଚନ୍ତି ଜବ୍, ନା କିଛି ଜବ୍ ଫବ୍ ନାହିଁ, ପଢା ହୁଁ, ଆମର ପୋଖରୀ ଅଛି ଏଇଡେ। ଆପଣ ଏବେ ପଢା ପଢା କରୁଚନ୍ତି, ନା ଜବ୍ କଣ କରୁଚନ୍ତି? ଆପଣ ଏବେ କଣ ପଢାପଢି କରୁଚନ୍ତି, ନା କଣ ଜବ୍ କରୁଚନ୍ତି?
ହୁଁ, ପଢାପଢି ଚାଲିଚି।
ହୁଁ ହୁଁ। ପଢ଼ା ସଇଲେ କଣ ଜବ୍ କରିବେ ଭାବିଛନ୍ତି ନା ପଢାପଢି ସରିଲେ କଣ ଇଏ କରିବେ? ଆଉ ଆପଣଙ୍କର ଜୀବନରେ କଣ ଚିନ୍ତା ଅଛି ଭବିଷ୍ୟତ କଣ ନାହିଁ ଏମତି ଚାକିରୀ କରି ଏମିତି କରିବାକୁ କଣ ଭାବିଛନ୍ତି? କଣ କରିବେ ଭବିଷ୍ୟତରେ ଭାବିଛନ୍ତି ତଥାପି କଣ ଭଲ ଜବଟେ କରିବେ?
ହୁଁ ହୁଁ।
କଣ ଭଲ ଜବ୍ କରିବେ ଆପ
ଆପଣଙ୍କୁ ଖାଇବାକୁ କଣ ଭଲ ଲାଗେ?
ଖାଇବାକୁ ମତେ ଭଲ ଲାଗେ ବ୍ରେଡ ଚପ।
ହୁଁ ହୁଁ।
ବ୍ରେଡ ଚପ୍ ନାହିଁ ତ ବଡା ପାଉ।
ହଁ ହଁ।
ଆଉ ଆପଣଙ୍କର ସାଙ୍ଗସାଥି କେତେ ଜଣ ଅଛନ୍ତି?
ହଁ ସାଙ୍ଗସାଥି ଚାରି ପାଞ୍ଚ ଜଣ ଆଉ।
ହୁଁ ହୁଁ ସାଙ୍ଗସାଥି ମୋ ସାଙ୍ଗରେ ମିଶନ୍ତି ଭଲ। ସାଙ୍ଗ ସାଥି ମାନେ ସବୁ ଭଲ ମିଶନ୍ତି ତାଙ୍କ ସାଙ୍ଗରେ। ହୁଁ, ହୁଁ। ଧନ୍ୟବାଦ ଆପଣଙ୍କ ସହିତ କଥା ହେଇଥିବାରୁ ଭଲ ଲାଗିଲା।